ହ।
ହଁ କଣ କରୁଥିଲ?
ରୋଷେଇ
ଆଉ ତମ ଦେହ ହଁ ସରିଲାଣି? ତମ ଦେହ ଯେଉଁ କହୁଥିଲ କଣ ଖରାପ ଥିଲା। ବୋଲି ଦେହ କଣ ଭଲ ହେଇଗଲା କି? ରୋଷେଇ କଲଣି ଆଉ ଆଗରୁ ତ କହୁଥିଲ ଦେହ କଣ ଖରାପ ଥିଲା ଯେ ରୋଷେଇ କରିପାରୁନଥିଲ। ଉଠି ପାରୁନଥିଲ କାମ କରିପାରୁନଥିଲ ଆଉ ଡାକ୍ତର ଖାନା ଯିବ ବୋଲି କହୁଥିଲ ଡାକ୍ତରଖାନା ଗଲ ସେଠି ରିପୋର୍ଟ କଣ ବାହାରିଲା
ରିପୋର୍ଟ ତ ତିନି ଚାରି ଥର ଗଲା ପରେ ବି ରିପୋର୍ଟ କୋଉଥିରେ ଆସିଲାନି କିଛି ବାହାରିଲାନି ତଥାପି ଡାକ୍ତର ତା ଡାଉଟ ରେ ତାର ଯାହା ମେଡିସିନ ଥିଲା ମୋର ଟିକେ ଟିକେ କମିଛି ସେ କମିଛି ବୋଲି ତ ଟିକେ ଟିକେ ବସି ଉଠିକି ଉପଛିକା ରୋଷେଇ କରୁଛି ଆଉ
ଓହୋ ହଁ ଦେହ ତ ଏବେ ତ ସେମିତି ହଉଛି ପ୍ରାୟ ସମସ୍ତଙ୍କର ତାପରେ କିଛି ବି ରିପୋର୍ଟ ବାହାରିଲାନି ତାହଲେ ଦେହଟା ହଉଛି କଣ?
ସୋ ଜଏଣ୍ଟ ସବୁ ଗଣ୍ଠି ଗୁଡାକ ସବୁ ବିନ୍ଧା ହୁଏ ଏବେ ଟିକେ କମିଛି କିନ୍ତୁ ସେଇ ଔଷଧରେ କମିଛି ଟିକେ ତାପରେ ସବୁବେଳେ ଆଉ ହଉଛି ବୋଲିକା ବସିଲେ ହବ କି ଟିକେ ଦେହ ହାତ ଚାଲିଲେ ସିନା ଭଲ ସେମିତି। କରିକି ଟିକେ ଟିକେ ଆଡଜଷ୍ଟ କରି କରୁଛି ଆଉ।
ଓହୋ ହଁ ଏମିତି ତ ଦେହ ତ ହଉଛି ଆଉ ତାପରେ ନିଜ ଘର କାମ ଗୁଡା ଯଦି ଆମେ ନିଜେ ନକରିବା ସବୁବେଳେ ଦେହ ତ ହବାର ହବ ସେମିତି ଔଷଧ ଖାଇକି ଦେହକୁ ଟିକେ କମେଇ ଦିଅ। ହେଲେ ଆଉ ନିଜ ଘର କାମ ଗୁଡାକ ଯଦି ଯଦି ଆମେ ନିଜେ ନ କରିବା ଆଉ ବାହାର ଲୋକ ଆଉ କିଏ ସବୁବେଳେ ଆଉ କରିକି ଦେବେ କି। ମୋର ବି ଏମିତି ଦେହ ହଉଥିଲା
ତମର କମିଲାନି କି?
ନାଇଁ ମୋର ପୁରା ଗୋଡ଼ରୁ ମୁଣ୍ଡ ଯାକେ ବିଭିନ୍ନ ସମସ୍ୟା ଅଛି ଯାଇଥିଲି ଚାରି ମାସ ହେଲା ମେଡିକାଲ ଯାଇଥିଲି ଯେ ସେଠି ସେ ଡାକ୍ତର ମତେ କହିଥିଲେ ବହୁତ ଗୁଡ଼ଏ ଜିନିଷ ସବୁ ପରୀକ୍ଷା କରିବାକୁ ମତେ କହିଥିଲେ। ଆଉ ଦେହ ଭତ ଖରାପ ହେଲା କରିଛି ତଥାପି ପାଞ୍ଚ ସାତଟା ପରୀକ୍ଷା କରାହେଇଛି ଆଉ କେତେଟା ପରୀକ୍ଷା ଆମର ପେଟଟା ସବୁବେଳେ ଟିକଏ ସମସ୍ୟା ରହୁଛି ସେଇଥିପାଇଁ। ମୁଁ ବି ସେମିତି କିଛି କାମ ଧନ୍ଦା କରିପାରୁନି କିଛି ନହିଁ ବସି ପାରୁନି ଆଉ ମୋର ଗୋଟେ ସମସ୍ୟା ହୋଉଛି। ମୁଁ ଯଦି ଅଳ୍ପ କିଛି ଖାଇଦୋଉଛି ମୋ ପେଟ ଟା ପୋଡିଲା ପୋଡିଲା ଲାଗୁଛି ଆଉ ହାଲିଆ ବି ଲାଗୁଛି ଏଇ ସବୁ ଜିନିଷ ଏମିତି କଣ ପାଇଁ ହଉଛି ଏ ବିଷ ସର କିଛି ଜାଣିଛ କି?
ମୁଁ ଯେତିକି ଜାଣିଛି ସେଟା ଟିକେ ଗ୍ୟାସ ପ୍ରୋବ୍ଲେମ ରହିଲେ ହୁଏ କିନ୍ତୁ ତମର ଯଦି ଅଧିକା ହଉଛି ଆମେ ତ ଆଉ ଡାକ୍ତରଙ୍କ ଭଳିଆ କହିପାରିବୁନୁ ହେଲେ ବି ତମେ ଟିକେ ଭଲ ଡାକ୍ତର କଥରେ ଯାଇକି କୋଉଠି ଦେଖେଇ ଦିଅ ଗ୍ୟାସ୍ ଲାଗି ସେମିତି କିନ୍ତୁ ହୁଏ।
ଆଚ୍ଛା ପାଖାପାଖି ସେଇଠି କେହି ଭଲ ଡାକ୍ତର ଅଛନ୍ତି କି ଆମର ପେଟ ବିଭାଗର ଯୋଉ ଡାକ୍ତର ଅଛନ୍ତି ସବୁ ଥାଆନ୍ତି। ଭଲ ଡାକ୍ତର କେହି ସେଇ ପାଖାପାଖି ତମର ସେଇଠି।
ନା ମୋର ନା ନା ଏଠି କଣ କହିଲ ଆମର ତ ଏମିତିଆ ସମସ୍ୟା ଆମର କେବେ ହେଇନି ମୁଁ ତ ଜାଣିନି କିନ୍ତୁ ଏତେ ବି ଏଠି ନାହାନ୍ତି ଭଲ ଯୋଉ ବଡ ଡାକ୍ତରଖାନା ନୁହେଁ କି ବେସରକାରୀ ଡାକ୍ତରଖାନା ଯୋଉଗୁଡାକ ସବୁ ସେଇମାନଙ୍କର ଯାଇକି ଯଦି ଟିକେ ଦେଖେଇ ଦିଅନ୍ତ ଭଲ ହୁଅନ୍ତା।
ଦେଖିବା ଆଉ ଏବେ ତ ସରକାରଙ୍କ ତରଫରୁ ଆମର ସବୁ ଆମର ସରକାରୀ ଡାକ୍ତରଖାନାରେ ଭଲ ଭଲ ଆମର ରହିଯାଉଛନ୍ତି ଡାକ୍ତର ସବୁ ଭଲ ଭଲ ନିଯୁକ୍ତି ହେଉଛନ୍ତି। ଆମର ଏପଟେ ଅଛି ହେଲେ ଆମର ଏପଟେ ବଡ ଡାକ୍ତର ଖାନା ନାହିଁ ଏ ଆମର ସବୁ ଏପଟେ ପ୍ରାଇମେରୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ାକ ଅଛି ଆଉ ସେଇଠି ସେମିତି ବିଶେଷ କିଛି ଡାକ୍ତର ନାହାନ୍ତି ତଥାପି ବି ମୁଁ ସେଇଠି ଯଦି ଅଧିକ କିଛି ହେଇଯାଏ ତାହେଲେ ମୁଁ ଯାଇକି ସେଇଠି ତାଙ୍କୁ ଦେ ଖେଇ ଦିଏ। ଆଉ ମୁଁ ଭାବୁ କିଛି ଯିବି ଯେ ହେଲେ କୋଉଠିକି ଯିବି ବୋଲି ମୁଁ କିଛି ଜାଣିପାରୁନି ମୁଁ ଭାବୁଛି ଯଦି ମୋତେ କିଏ ଟିକିେ କୋଉ ଡାକ୍ତର ସହିତ ଟିକେ ଚିହ୍ନା କରାଇଦିଅନ୍ତେ ତାହେଲେ ମୁଁ ଯାଇକି ସେଇଠି ଟିକିଏ ଦେଖେଇ ଦେଲେହନ୍ତା। ଯେଉଁ ଡାକ୍ତର କଥା ତମେ କହୁଛ ମୁଁ ଯାଇକି ସେଇଠି ଦେଖେଇବାକୁ ସେ ଡାକ୍ତର ଆଗରୁ କଣ ବହୁତ ରୋଗୀ ଦେଖିଛନ୍ତି। ତାଙ୍କର ସେପଟେ ନାଁ ଅଛି?
ହଁ ହଁ। ତାଙ୍କର ନାଁ ଅଛି ତାଙ୍କ କତିକି ଡେଲି ସବୁ ଦୈନିକ ଯୋଉ ଲୋକ ଆସୁଛନ୍ତି ବହୁତ ଲୋକ ଆସୁଛନ୍ତି ତଥାପି ତାଙ୍କୁ ଟିକେଟ ପାଉନାହାନ୍ତି ସେମାନେ ତାଙ୍କର ଭଲ ନାଁ ଅଛି।
ହଁ ମୁଁ ବି ଥରେ ଯାଇଥିଲି ମୋତେ ବି ଏମିତି ଜଣେ ଆମର ଚିହ୍ନା ପରିଚିତ ଲୋକ ଜଣେ ଥିଲେ ସେ ମୋତେ କହିଥିଲେ ଆଉ ଏଇଠିକି ଦିଦି ପଳେଇ ଆସ ଆଉ ଏଇଠି ଆମର ଭଲ ଡାକ୍ତର ଜଣେ ଅଛନ୍ତି ଆଉ ଏଇଠି ଟିକେ ତମ ଦେହଟା ଟିକିଏ ଦେଖିବା। ପରୀକ୍ଷା କରିଦେବ ଆଉ ଡାକ୍ତର ଯାହା ଯାହା କହିବେ ଏଇଠି ଟିକେ ଦେଖିଆ ଫଟୋ ଉଠେଇଦବ। ମୁଁ ତାଙ୍କ କଥା ମାନିକି ଯାଇଥିଲି। ଦେଖିଲା ବେଳକୁ ସେଇଠି ଦଶ ହଜାର ଟଙ୍କାର ଔଷଧ ଧରିକି ଆସିଲି। ଆଉ ଫଟୋ ବି ଉଠେଇଲି। ମୋର ପାଖାପାଖି ପନ୍ଦରରୁ କୋଡ଼ିଏ ହଜାର ଟଙ୍କା ସେଇଥର ଖର୍ଚ୍ଚ ହେଇଛି। କିନ୍ତୁ ଦେଖିଲା ବେଳକୁ ଘରକୁ ଆସିଲି ଘରକୁ ଆସିକି ପନ୍ଦର ଦିନ ଖାଇଛି ଔଷଧ ପନ୍ଦର ଦିନ ଖାଇଛି। ଖାଇଲା ପରେ କିଛି ଆଉ ଦେହ ମୋର ଆସ୍ତେ ଆସ୍ତେ କମିବ କଣ? ସେ ବଟିକା ଯୋଉ ସବୁ ଦେଇଥିଲେ ତାକୁ ଖାଇବା ଦୁଆରା ମୋ ଦେହରେ ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ ଫଳିବାକୁ ଲାଗିଲା ଆଉ ଚର୍ମ ସବୁ ମୋର ଲାଲ ଲାଲ ପଡ଼ିଗଲା। ଆଉ ବାନ୍ତି ବି ହେଲା ଏମିତି ହେଇ କି ତାପରେ ମୋ ଦେହଟା ଯେତିକି ଖରାପ ଥିଲା ମୋର ସେଇ ମେଡିସିନ ଖାଇବା ଦ୍ୱାରା ଆହୁରି ବି ଅଧିକ ରୁ ଅଧିକ ହୋଇଗଲା। ମୁଁ ସେଥିପାଇଁ ମୋର ଆଉ ଗୋଟେ ବିଶ୍ୱାସ ହେଉନି ଯେ ମୁଁ କେଉଁ ଜାଗାକୁ ଯିବି ବୋଲି। ଆଉ ସେଇଥି ପାଇଁ ମୁଁ ବହୁତ ଜଣଙ୍କୁ ପଚାରୁଛି? ସେମାନେ ସମସ୍ତେ କହୁଛନ୍ତି ଯିଏ ଯୁଆଡେ କହୁଛି ବି ମୁଁ ସେଆଡେ ଯାଉଛି। କିନ୍ତୁ ମୋର କିଛି ବି ଫଳ ଆସୁନି ମୁଁ ସେଇଥିପାଇଁ କହୁଛି। ତମେ ଟିକେ ସେପଟେ ଯଦି କେୋଉ ଡକ୍ଟର ଚିହ୍ନ ଅଛନ୍ତି। ତାହେଲେ ମୋତେ ଟିକେ ଭଲ ଡାକ୍ତରଙ୍କ ନାଁ କହିଲେ ମୁଁ ଯାଇକି ସେଇଠି ଦେଖେଇ ଦିଅନ୍ତି।
ତମେ ଗୋଟେ କାମ କର ଯୋଉ ସରକାର ଦଉନାହାନ୍ତି ଯୋଉ କାର୍ଡ ସବୁ ଦଉଛନ୍ତି ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ମିଳିପାରିବ। ଜାଣିଛ ନା ସେ କାର୍ଡ ଅଛି ତମର?
ହଁ ସେଇ କାର୍ଡ଼ ଗୁଡ଼ାକ ଆମର ସେତେବେଳେ ଯେଉ କାର୍ଡ଼ ଥିଲା। ସେଇଟା ବନ୍ଦ ହେଲା ପରେ ଆମର ଯେଉ ନୂତନ କାର୍ଡ଼ ଆସିଛି। ସେଇ କାର୍ଡ଼ରେ ଆମର ଆସିନି ଆମ ନାଁ ଆସିନି। ଏ ଏ ପର୍ଯ୍ୟନ୍ତ ଆମେ କଣ ସେଇ ପୁରୁଣା କାର୍ଡ ନେଇକି ଏବେ ବି ସେଇତିରେ ଦେ ଯାଇକି ଆମେ ଚିକିତ୍ସା ହେଇପାରିବୁ?
ନାଇଁ ନାଇଁ ସେ କାର୍ଡ ଆଉ ହବନି। ଯୋଉ ଆୟୁଷ୍ମାନ କାର୍ଡ ନୂଆ ବାହାରିଛି ସେଇ କାର୍ଡ ରେ କେମିତି ଯାଇକି ନା ଟାକୁ ଚଢେଇ ଦିଅନ୍ତୁ। ସେଇଟା ହେଇଗଲେ ସେଇ ଯୋଉ ବେସରକାରୀ ଯୋଉ ଡାକ୍ତରଖାନା ଗୁଡାକ ନୁହେଁ କି? ସେଇମାନାନଙ୍କରେ ବି ସେ କାର୍ଡ ନଉଛନ୍ତି ନଉଛନ୍ତି ଯଦି ଏ ଯୋଉ ଧର ଏମ ଆର ଆଇ ହେଲା ଇଣ୍ଡୋସ୍କୋପି ହେଲା ଯୋଉ ବଡ ବଡ ଟେଷ୍ଟ ଗୁଡାକ ତମର ମାଗଣାରେ ହେଇଯିବ। ଏତେ ଆଉ ଖର୍ଚ୍ଚ କରିବାକୁ ପଡିବନି ତା ସାଙ୍ଗରେ ବେସରକାରୀ ଡାକ୍ତରଖାନା ଯେହେତୁ ଭଲ ଡାକ୍ତରଙ୍କୁ ବି ତମେ ଦେଖେଇକି ଆସିପାରିବ।
ଆଚ୍ଛା ସେଇଠି ଖାଲି ସେଇ ଯେଉ ମୁଁ ଯେୋଉ କହୁଥିଲି ମୋର ପେଟ କଥା ଖାଲି ସେଇ ସେ ପେଟ ବିଭାଗର ଅଛନ୍ତି ନା ମୁଣ୍ଡ ବିଭାଗର ବି ଅଛନ୍ତି। ମୁଣ୍ଡ ବି ବହୁତ ପେନ୍ ହେଉଛି ସବୁବେଳେ ବିନ୍ଧା ଛିଟିକା ହଉଛି। ଆ ଆଉ ମୁଣ୍ଡ ତ ପ୍ରାୟ ଟାଇମ୍ ମୋର ମୁଣ୍ଡ ବୁଲେଇ ବୁଲେଇ ଦେଇ ବାନ୍ତି ବାନ୍ତି ଲାଗୁଚି। ଦୁର୍ବଳିଆ ଲାଗୁଛି ଆମର ଯେଉଁଠିକି ମୋତେ କହୁଛ ଯିବାକୁ ସେଇଠି ସେ ପେଟ ମୁଣ୍ଡ ଗୋଡ଼ ଆମର କେତେଟା ବିଭାଗର ସେଇଠି ରହିଛି। ନା ନାଇଁ ଖାଲି ପେ
ନା ନା ହେଟାର ସ ସବୁ ରହିଛି ପୁରା ମାନେ ପାଦଠୁ ମୁଣ୍ଡ ପର୍ଯ୍ୟନ୍ତ ଯେତେଟା ଯେତେ ରୋଗ ଅଛି ସବୁ ବିଭାଗର ଅଲଗା ଅଲଗା ସେଠି ଡାକ୍ତର ବସୁଛନ୍ତି। ସବୁ ଇଏରେ ଅଛି।
ସେ ସବୁ ବିଭାଗର ଡାକ୍ତରମାନେ ସେ ଗୋଟେ ଜାଗାକୁ ଆସୁଛନ୍ତି। ଆମେ ଗୋଟିଏ ଜାଗାରେ ଟିକେଟ କରିକି ସେଇ ଗୋଟିଏ ଡାକ୍ତରଖାନାରେ ଆମେ ସବୁ ବିଭାଗର ଆମେ ଦେଖେଇ ପାରିବୁ। ନା ସେଇଠି ଆମକୁ ଯେତିଟା ବିଭାଗରେ ଦେଖେଇବାକୁ ପଡ଼ିବ। ଆମେ ଏତିକି ଟିକେଟ କରିବୁ ସେଠି ଟିକେଟ ପାଇଁ କଣ କିଛି ପଇସା ପତ୍ର ମାଗୁଛନ୍ତି କି?
ନାଇଁ ଟିକେଟ ଟା ଥରେ ଗୋଟେ କାଟିବ ତାପରେ ଯୋଉ ଯୋଉ ବିଭାଗରେ ଦେଖେଇବା କଥା ସବୁ ବିଭାଗରେ ତମେ ଦେଖେଇ ପାରିବ। କିନ୍ତୁ ତା ଲାଗି ଅଲଗା ଅଲଗା ପଇସା ନେବେ। କିନ୍ତୁ ଟିକେଟ ଟା ଫାଷ୍ଟ ଗଲେ ତମର ଯୋଉ ଫାଷ୍ଟ ଯିବ ଯୋଉ ପଞ୍ଜିକୃତ ହବ ତମ ନାଁରେ। ଗୋଟେ ଟିକେଟ ଗୋଟେ ହିଁ ହବ। ତାପରେ ତମେ ଧର ପେଟ ରୋଗ ପାଇଁ ତମର କହୁଛ ଦେଖେଇବା ପାଇଁ। ତମକୁ ଧର ସେ ଡାକ୍ତର ଅଲଗା କଣ ସନ୍ଦେହ କଲା ଅଲଗା ସନ୍ଦେହ କରିକି ସେ ଅଲଗା ଜାଗାକୁ ପଠେଇବ ନା ନାଇଁ। ସେଠି ତମକୁ ସେଟା ଅଲଗା ଟିକେ ପଇସା ଦବାକୁ ପଡିବ। କିନ୍ତୁ ସେଇ ଗୋଟେ ମେଡିକାଲ ଭିତରେ।
ଆମର ଏଇଠି ଜଣଙ୍କର ହେଇଥିଲା ସବୁବେଳେ ମୁଣ୍ଡ ଏମିତି ତାର ହୁଏ। ଆଉ ସେ ଯାଇଥିଲେ ଗୋଟେ ଡାକ୍ତରଙ୍କ ସହିତ ଦେଖା କରିକି ସେ ଡାକ୍ତର ବୋଧେ ଭଲ ଡାକ୍ତର ନୁହେଁ କି କଣ? ମୁଁ ତ କହିପାରିବିନି। କିନ୍ତୁ ସିଏ ପୁରା ଏବେ ପାଗଳ ହେଇକି ବୁଲୁଚନ୍ତି। ସେଇ ଯଉ ଡାକ୍ତର କତିକି ଯାଇ ଥିଲେ ସେ ଯୋଉ ବଟିକା ଆନିଥିଲେ ଔଷଧ ଆଣିଥିଲେ। ସେଟା ଖାଇବା ଦାରା ତାଙ୍କର ମୁଣ୍ଡ କଣ ହେଲା ମୁଁ କହିପାରିବିନି। କିନ୍ତୁ ସେ ପୁରା ପାଗଳ ହୋଇଯାଇଚନ୍ତି ଆଉ ସେଇଥି ପାଇଁ ମୁଁ ମୋତେ ତ ବେଶୀ ଭୟ ଲାଗୁଛି ଆଜିକାଲି ଡାକ୍ତରମାନେ କଣ କି? ଆଗରୁ ଯେଉଁ ଡାକ୍ତରମାନେ ସବୁ ଥିଲେ ଯୁଗ ଆଗେଇଲାଣି। ଏଇଟା ସତ କଥା ଅଧିକ ଯୁଗ ଦିନକୁ ଦିନ ଆଗେଇଲାଣି। ଆଉ ନୂତନ ଯନ୍ତ୍ରପାତି ବି ସବୁ ଡାକ୍ତରଖାନାମାନ ଘରେ ସବୁ ଆସିଗଲାଣି ଅବଶ୍ୟ ଆଗରୁ ଗୋଟେ ରୋଗ ହେଲେ ଆମକୁ ଦୀର୍ଘ ଦିନ ଧରି ଚିକିତ୍ସା ହେବାକୁ ପଡ଼ିଥିଲା। କିନ୍ତୁ ବର୍ତ୍ତମାନ ଯାହା ହେଉଛି ଆମର ଯେହେତୁ ନୂତନ ଯନ୍ତ୍ରପାତି ସବୁ ଆସିଗଲାଣି। ଏ ଏବେ ଆଉ ରୋଗ ସାଙ୍ଗେ ସାଙ୍ଗେ ଭଲ ହେବା ପାଇଁ ସବୁ ସୁବିଧା ଅଛି। କିନ୍ତୁ ଭରସା ନାହିଁ ଯେ ରୋଗୀଟେ ବଞ୍ଚିବ କି ନ ବଚିବ କାରଣ ଡାକ୍ତର ଯଦି କିଛି ଆମର ହଉଛି। ଆମର ଯଦି ଦେହ ଗୋଟେ ପ୍ରକାର ହେଉଛି। ସେ ଡାକ୍ତର
ମାନେ ତବ୍ ସେଥିପାଇଁ ମ ମତେ ବହୁତ୍ ଭୟ ଲାଗୁଛି ତଥାପି ମୁଁ କଣ କରିବି ମତେ ଟିକେ ତମେ କୁହ।
ଓ ହୋ। ନାଇଁ ତମେ ଯାଅ ସେଇ ଜାଗା ଯୋଉ କହିଲି ସେଇଠିକି ତମେ ଯାଅ ଥରେ ଦେଖାଓ ତମକୁ ଯଦି ଭଲ ଲାଗିଲା ସେଇଠି ଦେଖାଓ କିନ୍ତୁ ମୁଁ କହୁଛି ସେଠି ମୋର ବି ଯେମିତି କମିଗଲା କିଛି ରିପୋର୍ଟ ନ ଆସିକି ବି ମତେ ସେ ଯୋଉ ଔଷଧ ଦେଇଛନ୍ତି ସେ ଡାକ୍ତର ମୋର ସେଇଥିରେ କମିଲା। ହେଲା କି ତମେ ସେଇଠିିକ ଯାଓ ଥରେ ଯଦି ନହେଲା ତମକୁ ଭଲ ନ ଯିବନି କିନ୍ତୁ ସେଇଠିକି ଯାଓ ମତେ ଲାଗୁଛି କମିଯିବ।
ହଉ ତାହେଲେ ଦିଦି ତମକୁ ବହୁତ୍ ବହୁତ୍ ଧନ୍ୟବାଦ। ଆଉ ମୁଁ ତ ଅନ୍ୟମାନଙ୍କ କଥାରେ ବହୁତ୍ ଆଡ଼େ ଯାଇଛି କିନ୍ତୁ ମୋର ଏପର୍ଯ୍ୟନ୍ତ କୌଣସି ଗୋଟିଏ ରୋଗ ବି ମୋର ଭଲ ହେଇନି କାହା କଥାରେ ପଡ଼ିକି ହଉ କି କୌଣସି ଡାକ୍ କ୍ଟରଙ୍କ ଦ୍ଵାରା ଚିକିତ୍ସିତ ହେବା ପରେ ବି ମୋର କୌଣସି ରୋଗ ବି ଏପର୍ଯ୍ୟନ୍ତ ଟିକେ ବି ଭଲ ହେଇନି କିନ୍ତୁ ମତେ ଯଦି ତମେ କହୁଛ ଯେ ନାଇଁ ଇ ତମେ ସେଇଠି ଭଲ ହେଇଚ ତମ ପରିବାର ଲୋକ ବି ଭଲ ହେଇଚନ୍ତି ତମର ବନ୍ଧୁବାନ୍ଧବ ଯିଏ ବି ସବୁ ଅଛନ୍ତି ଯଦି ସମସ୍ତେ ଯଦି କହୁଚ ସେଇ ଡାକ୍ତରଖାନାରେ ସେଇ ଡାକ୍ତରଙ୍କ ଦ୍ଵାରା ସମସ୍ତେ ଭଲ ଭଲ ହେଇକି ଆରୋଗ୍ୟ ହେଇଯାଇଚନ୍ତି ତାହେଲେ ମତେ ସେଇ କଥାକୁ ଗୋଟେ ବିଶ୍ୱାସ ଆସୁଛି ଯେ ସେ ଡାକ୍ତରଟି ତାହେଲେ ଭଲ ହେଇଥିବେ। ଆଉ ମୁଁ ବି ଭାବୁ ଚି ଇ ଯାହା ହେଇଯାଉ ହେଉଚି ପଛେ କିନ୍ତୁ ଏଇଥର ପଇସା ଖର୍ଚ୍ଚ କରିବାକୁ ଆଉ ଡରିବିନି ଆଉ ଯୋଉ ଡାକ୍ତରଖାନାରେ ତମେ କହୁଚ ଯାଇକି ସେଇଠି ଦେଖେଇବାକୁ ମୁଁ ଭାବୁଚି ମୁଁ ସେଇଠି ଯାଇକି ଦେଖେଇବି ହଉ ଦିଦି ମୁଁ ର ଖୁଚି ମୁଁ ଗଲେ ଆପଣଙ୍କ ସହିତ ଯୋଗାଯୋଗ କରିବି।
ହଁ ହଁ।